ଜୟ ଜଗନ୍ନାଥ।
ସୁବୁନି।
ଜୟ ଜଗନ୍ନାଥ।
ଜୟ ଜୟ ଜଗନ୍ନାଥ। ଯୋଉ ଟିକେ କଥାଟା ତମର ଶୁଭୁନି ଦେହ ଭଲ ନାହିଁ କି?
ନା ମୋ ଦେହ ଟିକେ ଭଲ ନାହିଁ ତ ମୁଣ୍ଡ ଟା ଟିକେ ବି ବିନ୍ଧା ହଉଛି।
ଏଇ ବସିଛିି ବୁଲୁଚି, ଇଆଡେ ତମ ଦେହ ଭଲ ନାଇଁ କି?
ନାଇଁ ପା ଦେହ ଭଲ ନାହିଁ ଦେହଟା ଟିକେ ଭଲ ନାହିଁ। କଣ କରୁଛ କଣ? ଖାଇସାରିଲଣି?
ହଁ ଖାଇସାଇଲି। ଏଇ ବୁଲୁଛି ଟିକେ ଖାଇସାରିକି ଏଇଟା ହଜମ କରୁଛି।
ଓହୋ। କଣ କଣ ଖାଇଲ?
ହଁ ଖାଇଲୁ ଆମେ ସାଙ୍ଗ ମାନେ ସବୁ ସାଙ୍ଗ ହେଇକି ଖାଇଲୁ ଖାଇଲୁ ଅଣ୍ଡା ତରକାରୀ। ଭାତ, ମଟନ ତରକାରୀ ଆଜି ଆଇଁଷ ବାର ନା ଆଉ।
ସାଙ୍ଗମାନେ କେମିତି କଣ ଆସିଥିଲେ ତମ ଘରକୁ?
କଣ କହିଲ?
ମୁଁ କହିଲ ସାଙ୍ଗମାନେ କଣ ତମ ଘରକୁ ଆସିଥିଲେ?
ନା ନା ସାଙ୍ଗମାନେ ଘରୁକୁ ନୁହଁ ଆମେ ସବୁ ଗୋଟେ ଜାଗାରେ। ସାଙ୍ଗ ହେଇକି ଖାଉ ସବୁ ସାଙ୍ଗ ଏକାଠି ହଉ ଖାଉ।
ଅ ବଢିଆ ଏଇଭଳିଆ ଗ ସ୍କୁଲ ମାନେ ବିଦ୍ୟା ଜୀବନ ଟା ଥିଲା ନା କି। ହ। ହଁ ଶୁଭୁନି କି ମୋ କଥା?
ନା ଶୁଭୁନି ରହିଯାଉଚି।
ଶୁଭିଲା।
ମୁଁ କହିଲି ତମେ ଖାଇସାଇଲାଣି ଖାଇସାଇଲାନି ଖାଇସାଇ।
ହଁ ମୁଁ ଖାଇସାରିଲିଣି। ଆଉ କଣ କହିଲ?
କଣ ଖାଇଲ?
ମୁଁ ଖାଇଲି ଭାତ ଡାଲି ଅଣ୍ଡା ତରକାରୀ ଆଉ। ଭଜା ଶାଗ। ଏମିତି ସବୁ ଖାଇଲି ଆଉ ପଖାଳ। ପଖାଳ ଟା ଆମ ପ୍ରିୟ ଖାଦ୍ୟ ନା ଓଡିଆ ମାନଙ୍କର। ହଁ ଶୁଭୁନି କି ମୋ କଥା?
ହଁ। ନା ବା ରହିଯାଉଛି ତମେ ତମ କଥା ଶୁଭୁଛି ପୁଣି ଟିକେ ଟିକେ ରହିଯାଉଛି।
ଓହୋ। ଏବେ ଶୁଭିଲା?
ହଁ।
ହଁ ସେ ସେ ଇଏ। ଭିତରେ ଥିଲି ତ ସେଇଥିପାଇଁ ଶୁଭୁ ନଥିଲା ଆଉ। ଆଉ କଣ କୁହ। ମୁଁ କହିଲି ଆଗରୁ ବି ସ୍କୁଲ ବିଦ୍ୟାଳୟ ଜୀବନରେ ବି ସାଙ୍ଗମାନେ ଏମିତି ମିଶିକି ଖାଆନ୍ତି। ନାକି।
ହଁ।
ହଁ ସେଇଦିଅ ଆଗରୁ କେତେ ଭଲ ଥିଲା। ଯା ହଉ ତମେ ତ ସାଙ୍ଗମାନେ ଅଛନ୍ତି ସେ ସମୟ ତମେ କରି। ପାରୁଛ କିନ୍ତୁ କିନ୍ତୁ ଏବେ ସେ ସମୟ କାଇଁ।
ଭୁଲି ହବନି
ନା ସେଟା କେବେ ବି ଭୁଲି ହବନି। ହଁ ଏଇଟା ତ ସତ କଥା। ଆଉ ଆଗୁରୁ ଜୀବନଟା ବହୁତ। ଭଲ ଥିଲା ଛୋଟ ଛୁଆ ଥିଲୁ କିଛି ଚିନ୍ତା ନଥିଲା। ଆଗରୁ କେତେ ଭଲ ଥିଲା ଛୋଟ ଛୁଆ ଥିଲୁ ବୁଲୁଥିଲୁ। ଖାଉଥିଲୁ କେତେ ସୁନ୍ଦର ଭାବେ ବନ ଚୁ ଥିଲୁ କଣ କହିଲ।
କଇଲି ଖାଇ ସାଇଲଣି।
ହଁ ଖାଇସାଇଲିଣି। ତମେ ଖାଇନ ତମେ ଖାଇସାଇଲଣି ବା ସାଙ୍ଗମାନେ ମିଶିକି। ଏମିତି କଣ ହଉଛି ତମର କିଛି ପ୍ରୋବ୍ଲେମ ରହୁଛି କି?
ମୋର କିଛି ରହୁନି ହେଲେ ତମ କଥା ଶୁଭୁନି।
ମୋର ଫାଇପିଜି ପୁଣି ଏଟା କଣ ହେଇଥିବ କେଜାଣି ତମ ବୋଧେ ଫୋନ କିଛି। ଖରାପ ଅଛି ବୋଧେ।
ଏଟା ଏ ଆପ। କଥା କିଛି ଠିକସେ କିଛି ଜଣା ପଡୁନି।
ହଉ ତମେ କୁହ ମତେ। ତ ଶୁଭୁଛି ତମେ କୁହ।
ମୁଁ କହିଲି ଖରା ହଉଛି ନା ତମ ଆଡେ।
ହଁ। ଖରା ହଉଛି ବହୁତ ଗରମ ହଉଛି ଏବେ ତିନି ଦିନ ହେଲାଣି ବହୁତ ଗରମ ହଉଛି କଣ କରି ବା ଏବେ ସବୁ ଗଛ ପତ୍ର ସବୁ କାଟି ଦଉଛନ୍ତି ନା ସେଇଥିପାଇଁ ଏମିତିଆ ଗରମ ହଉଛି।
ହୁଁ ହୁଁ।
ଆଉ ଗଛ ପତ୍ର ସବୁ କାଟିଦେଲେ ତ ଗରମ ହିଁ ହବ ନା।
ହଁ ବା ଏବେ ତ ସବୁ ନୂଆ ଘର କରିବା ପାଇଁ। ସବୁ ବ୍ୟସ୍ତ ରହିଲେ ଘର ସବୁ କଲେ ଗଛ ଗୁରା କାଟି ଦଉଛନ୍ତି ଆଉ କଣ କରିବେ।
ଗଛ ଆଗରୁ ସବୁ ଗଛ ଲଗଉଥିଲେ ଏମାନେ ସବୁ ଆଡେ ଦେ ଖ ଗଛ ଲଗଉ ଥିଲେ ଗଛ ଇଏ କରୁଥିଲେ। ହେଲେ ଏବେ ଗଛ ଗୁଡାକୁ ସବୁ ପୁରା ନଷ୍ଟ କରିସାଇଲେଣି କଣ କରିବୁ?
ସେଇଥିପାଇଁ ଏମତି ଜୀବଜନ୍ତୁ ମାନେ ଆସିକି ବାହରେ ବୁଲୁ ଛନ୍ତି ଏ ସବୁ ପ୍ରୋବ୍ଲେମ ହଉଛି। ମାନେ ଏଇ ସବୁ ସମସ୍ୟା ଦେଖା ଯାଉଛି ନହେଲେ। ଆଗରୁ ତ ଏମିତି କିଛି ସମସ୍ୟା ବି ନଥିଲା ମାନେ କେତେ ଶାନ୍ତି ଜୀବନ ବିତଉଥିଲେ। ସବୁ ଗରମ ବି ଏତେ ଅନୁଭୂତି ହଉନଥିଲା।
ଆଗରୁ ସବୁ ଗାଁ ମାନଙ୍କର ବି ସେଇ ଚାଳ ଘ ମାଟି ଘରେ ପୁଣି ସେଇ ଗରମରେ ରହୁଥିଲେ ନା ନାଇଁ କିନ୍ତୁ ଏବେ କେହି ଆଉ ରହୁନାହାନ୍ତି ଏବେ ପୁରା ଗରମ ଗଛ ଗୁଡା ସବୁଆଡେ କାଟି ଦୋଉଚନ୍ତି ନା କାଟିକି ସବୁଆ ଆଡେ ଖାଲି ଘର କଟୁଚି ତ ଯେତେବେଳେ ଘର କରିଦଉଚନ୍ତି ଆଉ ମାନେ କଣ ମାନେ ସେ ଯୋଉ ପବନ ଟା ଆଉ ଆସିପାରୁନି ନା ତାପରେ ଗଛ କାଟିଦେଲା ବେଳକୁ ଆଉ ବର୍ଷା ବି ହୋଉନି। ଆଗରୁ ସବୁବେଳେ ବର୍ଷା ହୁଏ ଏବେ ସେହି ହୋଉନି।
ସେୟାଆ ପା କୁଆଡେଗୋଟେ ବାହାରିକି ଟିକେ ବୁଲି ଆସିବୁ ବୁଲିବାକୁ ଯିବୁ ଇଚ୍ଛା ହଉନି ଏଇ ଯୋଉ ଖରା ଗର ଆବେ କଣ କରିବୁ କୁଆଡେ ବି ଯିବୁ ରଜ ଟା ଗୋଟେ ଗଲା ସେମିତି ଖାଲି ସେମିତି ପଳେଇଲା ହେ
ହ। ଏବେ କେମିତି କେଜାଣି ଗରମରେ ସମସ୍ତେ ବାହା ହଉଛନ୍ତି ସେ ଗରମରେ ସବୁ ସେ ଯୋଉ ନୁ ନୂଆ ଡ୍ରେସକୁୁ ସେ ନୂଆ ଶାଢ଼ୀ କେମିତି ସେମାନେ ଏ ଯଉ ମାନେ କଣ କ ମାନେ କେମିତି ସମ୍ଭାଳୁଛନ୍ତି କିଏ ଜାଣି ଏତେ ଗରମ ଯୋଉ ହଉଛି। ବହୁତ ଗରମ ହଉଛି ନା ମାନେ ସେଇଥିପାଇଁ ଆଉ ମାନେ ଏତିକି ପ୍ରୋ ହେଲେ ମୁ ଅଛି। ଏଇ ଗ ଦୁନି ଲୋକ ଗୁଡା ଅଛି। କି ଭଲ କରୁନାହାନ୍ତି ପୁରା ଗଛ ପତ୍ର କୁ କାଟି ଦଉଛନ୍ତି ନା ସେମାନେ ଜାଣି ଶୁଣିକି।
କଣ କରିବା ଏଇତ ଜୀବନ କଳିଯୁଗ ହେଲା। କଳିଯୁଗ ଧୀରେ ଧୀରେ ଶେଷ ହେଇଥିବ ଆଉ ସବୁ ଦୁର୍ଘଟଣା ସବୁ ଜାଣି, ସବୁ କ୍ରାଇମ ସବୁ
ମାନେ କଥା କଥା କେ, ଲୋକ ବି ଗାଣ୍ଡ ମାରି ଦେବେ ଆଉ କଥା କହିବ ତ, କଥା ଆଣିବାକୁ କାହାକୁ ବି ମନା କରିବି, ଯାହା ମନା କରି ସେ ଓଲଟି ତମ ଉପରେ ରାଗି କି, ତମ ଉପରେ ସେ ତମକୁ ଦୁନିଆ କଥା କହିବ, ମାରିଦେବନି, ଇଏଦେବନି ଧମକଦେବଣି,
ଆଗରୁ ତ କେତେ ଭଲ ହଉଥିଲା, ମାନେ ଯୋଉ ସ ସମସ୍ତେ କଣ, ଯୋଉ କଣ ତ ଅ ଛୋଟ ଛୁଆ ଥିଲୁ, ବହୁତ ଭଲ ଥିଲା କେତେଥର ଆଗରୁ ମଣିଷ ବି ଖାଉଥିଲେ, ଏବେ ଦେଖନି ଥରେ ଖାଇଦେଲା ବେଳକୁ ଆଉ ଖାଇବା ପାଇଁ ବି ଇଛା ଇଛା ହଉନି, ଯେତେବେଳେ ଛୋଟ ଛୁଆ ଥିଲେ, ସେତେବେଳେ କେତେ ଥର ଆମେ ଖାଆନ୍ତି କହିଲ -ସକାଳେ ଥରେ ଖାଇବୁ, ତାପରେ ପୁଣି ଦଶ ଚଟା ବେଳେ, ସ୍କୁଲ ଗଲାବେଳେଖାଇବୁ, ପୁଣି ଗୋଟେ ବେଳେ ଖାଇବୁ, ପୁଣି ଚାରିଟା ବେଳେ ଆସିକି ଖାଇ ଖାଇବୁ, ପୁଣି ରାତିରେ ଖାଇବୁ କିନ୍ତୁ ଏବେ ଦେଖିଲା ବେଳକୁ ଟୋଟାଲ ଥରେ ଖାଇବା ଛଡା ଆଉ କିଛି ନାହିଁ।
ହଁ ସେତେବେଳେ ମାନେ ପଥର ଖାଇଲେ ବି ସେମାନେ ହଜମ କରିଦଉଥିଲେ, ଆମେ ଏବେ ପତ୍ର ଖାଇଲେ ବି ଆମର ହଜମ ହଉନି। ପତ୍ର ଟେ ହେ ଖାଇବା ପୂର୍ବରୁ ଆମେ ଶହେଥର ଭାବୁଚନ୍ତି।
ହ
ଖାଇବା ନା ଖାଇବାନି, କାଳେ ଦେହ ଖରାପ ହେଇଯିବ, ପେଟ ଗରମ ହବ, ପେଟ ଖରାପ ହବ।
ଏବେ ଦେଖୁନ ସମସ୍ତଙ୍କର ଗ୍ୟାସ୍ କା କାହାର ଗ୍ୟାସ୍ ନାହିଁ ବୋଲି କହିବନି, ଆଗରୁ ପୁଣି କେତେ କମ ତେଲ ନ ତେଲ ସେତିକିରେ ରୋଷେଇ ହଉଥିଲା, ସେତିକିରେ ପୁଣି ଘର ଚଳୁଥିଲା, ଏବେ ଏତେ ତେଲ ହେଇକି ବି, କିଛି ଲାଭ ଲାଭ ମିଳୁନି, ବହୁତ ହଇରାଣ ମାନେ -ଏବେ ବେଶୀ ତେଲ ମସଲା ଖାଇକି ବି ଖାଇବା ପାଇଁ ଭଲ ଲାଗୁନି ଆଗରୁ ସେଇ ସିଝା ଆଳୁ, ପଖାଳ ଭାତ, ବଢି ଚୁରା, ଶାଗ ଭଜା, କେତେ ଭଲ ଥି ଥିଲା କିନ୍ତୁ ଏବେ କଣ ଲାଗୁଛି କହିଲ -ଏତେ ଖାଇବା ଥାଇକି ବି
ସେଇଆପା ଆମର ମାନେ କଥାରେ ଅଛି ନା- ଓଡିଆ ପଖାଳ କଂସେ ଖାଇଦେବୁ, ଶାନ୍ତିରେ ସୋଇବୁ, ପଖାଳ ଭାତ ଶାଗ ଭଜା, ନହେଲେ ଆଗୁରୂ ପ୍ରାୟ ସବୁ, ପଖାଳ ଭାତ ରେ ଲୁଣ ନଙ୍କା ଦଳିକି ବି ଖାଇଦଉ। ଥିଲେ, ଏମାନେ ବାପା ମା ଆମର ଯୋଉ ବାପା ମା, ଜେଜେ, ଜେଜେମା ରହିଲେ ସେମାନେ ତ କଣହେଟାକୁ କୁହନ୍ତି ଯାଉ ଭାଉ କରିକି ଖାଉଥିଲେ ଖୁଦରେ
ଆଉ କରିକି ଖାଆନ୍ତି ଭାତରେ। ହଁ
ସେ ଭାତର ତାଙ୍କର କିଛି ଲଗେଇଖିଆ ହିଁ ନଥିଲା, ମାନେ ଆମେ ଯୋଉ ସବୁ ଏତେ ପ୍ରକାର ଜିନିଷ ଖୋଜୁଛନ୍ତି, ତାଙ୍କର ସେଇ ଗୋଟିଏ ଜିନିଷ ଖାଲି ଭାତ ଯାଉକୁ ସେମତି ଖାଇକି ରହୁଥିଲେ।
ଏବେ ଆଉ ସେଭଳିଆ ନାହିଁ ଯୁଗ ଯୁଗ ଧୀରେ ଧୀରେ ବଦଳି ଗଲାଣି ନା, ତ ଯୁଗ ଅନୁସାରେ ସେଟା ବି ସବୁ ବଦଳି ଗଲାଣି। ତ ସେମାନେ ଅବିକା ସିଏ ଚାହୁଁଛନ୍ତି, ଯେ -ଏମାନେ ଛୁଆଙ୍କୁ ସିଏ ଧରକ ଆଗରୁ। କଣ ଛତୁଆ ଖୁଆଇ ଦଉଥିଲେ, ଚୁଡା ଗୁଣ୍ଡ କରିକି। ଖୋଇ ଦଉଥିଲେ, ଯାଉ କରି ଖୋଇଦଉଥିଲେ ଏବେ ତ ଛୋଟ ଛୁଆଡାଙ୍କୁ ବର୍ଗର, ପିଜା ଏଇଗଡା ସବୁ ଖୋଇଲେ, ସିଏ ଆଉ କେମିତି ସେ ଛତୁଆ ଖାଇବେ, ନା ସେ ଯୋଉ ଚୁଡା ଗୁଣ୍ଡ ଖାଇବେ, ନା କଣ ଖାଇବେ। କିଛି ସେଗୁଡା ସେ ଖାଇବେନି।
ସେଇଆ ଆମର ଆମର ଆ। ତମ ତମ ନିଜ କଥା କହୁନା, ମୁଁ ବି ନିଜ କଥା କହୁଛି- ମୋ ପାଖରେ କିଛି ଖାଇବା ପାଇଁ ଆଇଟମ୍
ହ।
ଜିନିଷ କିଛି ଭଲ ନଥିଲେ, ମୁଁ ବି ଖାଇବା ପାଖରୁ ଉଠି ଆସେ ଖାଏ, ଚିଡି ଚିଡା ହୁଏ ଘର
ହ।
ସେମାନେ କଣ ବାପା ମା ଯୋଉ କଷ୍ଟ ଟା କଣ ଜାଣିଛନ୍ତି, ଜାଣିଛନ୍ତି ଖାଇକି। ଏତିକି ଖାଇବା, ଏତିକି ଜିନିଷ ଅଛି, ତିକି ସାରେ ଯାହା ଯେତେ ଯାହା ହବ ସେଥିରେ କରିବାକୁ ପଡିବ ହେଲେ ଆପା ସବୁ-ଉ ସୁବିଧା ଥାଇକି ବି ତଥାପି ଆମେ ଚିଡୁଛନ୍ତି।
ସେଇ ତ କଥା କଣ କରିବୁ ଆଉ? ସେ ଯୁଗ ବଦଳି ଗଲାଣି ଅବିକା ଅବିକା ଏ ଯୁଗ ଦି ହଜାର ଛବିଶ ହେଲା। ଆଡ଼ି ନା। ତ ଦି ହଜାର ଛବିଶ ଅନୁସାରେ ତ ବଞ୍ଚିବାକୁ ପଡିବ। ଆଉ ସେ ଯୁଗରେ ତ ନାହିଁ।
ହଁ ସେଆ ପା।
ତାପରେ ଏବେବି ମା ମାନେ ଆଉ ସେ କଷ୍ଟ କରିକି ସେ ଯଉ ଛତୁଆ ଚୁଡା ଗୁଣ୍ଡ କରୁନାହାଁନ୍ତି।
ହଁ ଏବେ ସବୁ ତିଆରି ହେଇଗଲାଣି ନୂଆ।
ସେଇତ କଥା ହଁ।